ହ୍ୟାଲୋ। ହଁ ଶୁଭୁ ନାଇ କି ଶୁୁଭୁ। ଜ ଆପେ ଆପେ କଣ ପାଇଁ କେତି ଜଣ କଟିଯାଇଛି। ତଳୁ ପଲେଇବା ଆଣ ଏଇଠିକ ଏଇଠିକଣ। ଆଉ କଣ ରୋଷେଇ କଲ।
ମା
ଅଣ ରସ
ଆଳୁ ଆଉ ଏଇ ନାଉ କରିଥିଲି ସିଜା
ଓ ହୋ।
ଜା ବା
ହୁଁ ହୁଁ।
ଆଉ ହବ ଯଦି ସେ ଭେଣ୍ଡି ଦିଟା ପୋଡିଦେବି ଆଉ।
ହୁଁ।
ବା ସକାଳୁ ଟିକେ ପାଣି ହେଇ ଗଲି ଯେ ଗୋଡ ପ୍ରବଳ ହ ଦଉଛି ଆ ଖ୍ୟାଁକୁ ବନ୍ଦ କରିକି ଗୋଡ ଟାକୁ ଟିକେ ଘୋଡେଇ ହେଇକି ରଖ ହୁଁ। ଏ ଥିଲା ଗୁଡାଏ ଧୋଇବାକୁ ମୋର ତିନିଟା ଖଣ୍ଡେ ଶାଢୀ ତାଙ୍କର ଦିଟା ଜିନ୍ସ ପ୍ୟାଣ୍ଟ ଗୋଟେ ସାର୍ଟ ପୁଣି ଦିଟା ଏଟା ଯୋଉ ଇଏ କାଲିଗୋଡ କାଲିଗୋଡେ ଇଏ ପକେଇ ଦେଇଥିଲେ ଯେ ଏ ବିଲେଇ ଆସିକି ବସ ପଡିଛି ବିଲେଇ ବସିଛି ପହିଲା ଯେ ସେ ତା ଚୁଟିଆ ସନ୍ଧ୍ୟା ନେଇକି ଯାଇଛି ସେ ପ୍ୟାଣ୍ଟ ରେ ପୁଣି ଟା କ ଧୋଇଲି ଦିଟା ପ୍ୟାଣ୍ଟ ଆଉ ଗୋଟେ ଗଞ୍ଜି ଏ ପାଣି ହେଇଗଲେ ଯେ
ଆ ଯା ସେ ଯଉ ଫୁଲ ମାମା କହିଛି ନା କିଛି କହିନି
କଉ କଥାେ
ଆମର କଣ ହବ
ଯୋଉ ଦେଇୟ
ହଁ।
ଓହୋ।
ଏ ଏବେ ଏବେ କି ଏଇ ଆଠ ଦିନ ପନ୍ଦର ଦିନ ଖଣ୍ଡା ହବ ଗଡି ଯାଇଛି। ସେ ମନ କରିଦଥିଲା କହିଲରା କୁଆଡେ କହିଲ। କିଛି ହେଇନି କୁଆଡୁ ଟେଷ୍ଟ ଫେଷ୍ଟ କରିନି ଦିନ ଟେଷ୍ଟ ଅଛି ବୋଲି ହଁ ଟେଷ୍ଟ କଲେଣି କ ହଁ ହଁ। ହଁ ହଁ। କଲାଣି ଆ ଟେଷ୍ଟ କରିକି ନେଇକି ଆଣିକି ନେଇ ସାରିଲାଣି।
କଣ?
ଏକା। କାଇଁକି ନେଇ ସାଇଲାଣି।
କଣ କଣ ହେଇ ସାଇଲାଣି?
ଟିକା ଲୋ ଟିକା
କଣ ଏଇ ଫାଷ୍ଟ ମାସରୁ ଟିକା ନିଅନ୍ତି କି?
ବଡବୋଉ କହିଲେ ନେଇ ଯାଓ ହେଇଯିବ ବୋଲି
ହୁଁ ହୁଁ।
ସିଏ ପା ଯାଇଥିଲା ଯାଜପୁରରେ ଯୋଉ ସେ ବାରିକ ସାରଙ୍କ କତିରେ ଦେଖେଇଥିଲା ନା କଣ?
ସେ ମତେ କହୁଥିଲା ଯାଇଥିଲା ବାରିକ ସାରଙ୍କ କତିକି ଆଉଁ। ଆଉ ମୁଁ ତା ସହିତ ଏଇ ଦି ତିନି ଦିନ ହେବ କଥା ହେଇନି, ଟୋଟାଲି ତାକୁ ଆଉ ଫୋନ କରିନି। ଏଇ ପରୀକ୍ଷା ତା ପାଇଁ ମୁଁ ଆଉ ଏ ଯାହା ଟିକେ ଫାଙ୍କା ମିଳିଲା ଟିକେ ପଡୁଥିଲି ଆଉ ସେଇଥିପାଇଁ ଫୋନ କରିନାହିଁ। କାଲି ବାପା ଫୋନ୍ କରିଥିଲେ। ପରୀକ୍ଷା ସଇଲା ନା ନାଇଁ ମୁଁ ତାଙ୍କୁ କହିଲି। ଯୋଉ ଯେତେବେଳେ ଫୋନ କରିଥିଲେ ମୋର ସରି ନଥିଲା ପରୀକ୍ଷା ତାପରେ ମୁଁ ଆସିନି ଯେମିତି ତାଙ୍କୁ ଦେଖିନି ଫୋନ କରିନି। ସୋଦେଇ ତାର
ମୁଁ ଖୋଲା ରଖିକି ଆସିଥିଲି ସେଇଥର ଦେଇଦେଇ ଆଇଚି, ହାଲୋ।
ମୁଁ କହିନି ଶୋଦେଇ କାଲି ତିନିଥର ଖଣ୍ଡେ ଫୋନ କଲା ତ ତାକୁ ସେଥିପାଇଁ କାଲି ଟିକେ ଫୋନ ସେଥେରେ ଯେତେବୋଲେ କେତେବେଳେ କେମିତି ଫୋନ କରିଦଉଛି।
ଆଣ ଦେବି ଏଇଠିକି ଆଣ।
ଏଇ ସୋନ୍ଦେଇ
ହଁ ମଝିରେ ମଝିରେ ମୁଁ ପରେ ସିଏ କରନ୍ତି।
ହଁ ସିଏ କରେ କିନ୍ତୁ
ହଁ।
ସେ ମତେ କହିବ କ କହ ତୋର ଟିକେ ଟାଇମ ହଉନି। କିନ୍ତୁ କରିବ ସିଏ ଫୋନ୍। ଆଉ ଏମ୍ ସବୁ ଇଏ ଉଁ ମାଜିଷ୍ଟର୍ ହେଲେ
ହୁଁ କାଇଁ କହୁଛୁ ତା କଥା ହେଟା କହିଲେ ମତେ ଏଟା ବିରକ୍ତ ଲାଗେ ତାକୁ।
ସିଏ କହିବେ।
ସେ ସକାଳୁ ଉଠିବାରୁ ରାତି ଶୋଇବା ସାରିକ କାନରେ ଫୋନଟା ଥିବ।
ହୁଁ।
ଫୋନ ପାଇଁ କମ କଥା ଶୁଣୁଛୁ କି ତଥାପି ତାଙ୍କୁ ଟାଇମ୍ ହଉନି ଫୋନ୍ କରିବାକୁ ସେ ଯଦି
ରୋଷେଇ କରୁଛି ନା ରୋଷେଇ କନି
ସେମିତି
ଓହୋ। ହୁଁ ମୁଁ ଜାଣିଛି ସେ ବଡ ବଦ ତାର କରୁଛ।
ହୁଁ।
ସେଥିର ବା ମୁଁ ଯାଇଥିନି ତାକୁ ଯୋଉ ଦେଖି ବାକୁ ବଡ ବୋଉ ତାର ମଗଉଛି ନା ଏଇଟା ଏନା ମୁଁ ଖାଇବିନି ଏଇଟା ଏଇନା ଖାଇମିନି ତୁ ବୁ ଖାଇବୁ। ତରଣିବୁ ସେ ସଜକୁୁ ଘର କାମ ହଉଛି। ସିଏ ତାର
ତୁ ଧର ଧର ମୁଁ ପମ୍ପ ପୁରାଇଦମି ବେଲୁନଟା କାଢନୁ
ସେଇଆାପା ମୁଁ ଦେଖିକି ଆସିନି ମୁଁ ବଡବୋଉ ଯେତେ କାମ କରୁଛିଁ ଲୋ ମା
ହୁଁ ହୁଁ।
ମାନେ ତାଙ୍କର ସେଇଟାଇମିରେ ଘର କାମ ବି ଚାଲିଥିଲା।
ହୁଁ ନା ନା ଆଉ ନୁହ ଆଉ ନୁହଁ ହେତିକି ଦୁ ତ ଜନ୍ମଦିନ ପାଖ
ନଇ ନୁଇ ନ ଟା ତାଙ୍କ ପାଖରେ ଥିଲା ବା ଯେତେବେଳେ ଇଏ ଚିନି ଭାବି ଛାଡିକି ଯାଇଥିଲେ।
ଦେରା ହଁ ପ
ଏଇ ଗୋଟେ ଝିଅ ଦେଖ ଗୋଟେ ଝିଅ ଦେଖୁନା ଆମ ଜ୍ୱଇଁଙ୍କ ପାଇଁ
କାଇଁ ଲୋକ ଆଡେ ଝିଅ ଅଛି ଯେ ଦେଖିବ। ଜୟ ପାଇଁ ହେଲେ ତମର ତ ଧନ ଖୋଜିବ ଆଉ ନହେଲେ ମୁଁ ଦେଇ ଝିଅଟାକୁ କୁହନ୍ତି କରିଦବାପାଇଁ। ଧନ ଖୋଜିଲେ ତାର ପାଞ୍ଚଟା ଝିଅ ସେକଉଠୁ ଆଣିକି ଦବ ଧନ
ପାଞ୍ଚଟା ହଁ।
ପାଞ୍ଚଟ ର ଇଏ ତିନି ନମ୍ବର ମୁଁ ଦେଇଝିଅକୁ ତମେ ଦେଖିନ ନା। ତାର ବି ତମ ଜୟ କୋଉଠି ବେଶୀ ହାଇଟି କି ସେ ସେ ଝିଅ ଟା ବିଇ ମୋରଠୁ ଜଷ୍ଟ ଟିକେ ହାଇଡ଼ି କମ ଆଉ। ଫେସକଟିଙ୍ଗ ଯେମିତି ଅଛି ହେଲଥ ଟିକେ ଅଛି ମ ଆାଇ
ନା। ହଁ।
ଠାକୁରା ଯିବେ। ଏଇ ଯୋଉ ଯିଏ ଏଇ ସ୍କୁଲରେ ପଢଉଛି କି?
ହଁ ହଁ।
ନା।
ଆଉ ନହେଲେ ଆଉ ନହେଲେ ଝିଅ ଭାଇ
ହଁ ଭଲ ଝିଏ ଗୋଟେ ପତଳା ହେଇକି ହେଇଥିବ ଝିଅଟେ ଦେଖିଲେ ସିଏ
ଆଛା
ହଁ କମ ଇଏଇ କଥା ପଛେ
ହୁଁ
ତାଜି ହେଇଛି
ମୁ ପଳ ହଳ ତ ଦେେ
ହଁ ତାଙ୍କ ପାଇଁ ଖୋଜା ଚାଲିଛି ତ ଆଉ ଚାଲିଛି ହବ ଯଦି କରିଦେବେ କାରଣ ଏ କରଛ ନ ନା ବଟସଆପ୍ ପରେରେ ଯାଇଙ୍ଗ ବା ତାଙ୍କର ଏଇଟା ଏକତିରିଶ ଚାଲୁଚ
ହୁଁ ହୁଁ
ବାହାଘର ଟା କରିଦେଲେ ତାଙ୍କର ଆଉ ତାପରେ ପୁଣି ମାର୍ଚ୍ଚ ପରେ ତାଙ୍କର ବତିଶ ଚାଲିବ ଆଉ ବତିଶ ପରେ
ଆମର ସବୁ ବାଟ ପିଟିଯିବ ତା ବା ନସରିବା ପର୍ଯ୍ୟନ୍ତ ଏଇନା କିଛି କରିହବନି ନୁହ ନା ତାଙ୍କ ବାହାଘର ଟା ନ ସରିବା ପର୍ଯ୍ୟନ୍ତ ଯାହାହଲେ ଏଇ ଅଲଗ ଭିବାନାଇ ଯାହାହେଲେ ଏକାଠି ରହିବ
ହୁଁ ହଁ ଆଉ
ସିଏ ହେଇ ବାହାର ହେଇଗଲା ପରେ ବର୍ଷ ସମାଜ ପୁର ଯଜ ବାଟରେ ରହିବ ଆଉ
ସେ ବସେଙ୍ଗେକ କି େ ତର ହାମିଲି କି କଲେ ବଲ ମା ହୁଁ ଉଁ ଅଧା ଲୁଗା ମୋର ଶୁଖିଯାଇଛି ଆଉଅଧା ଶୁଖିଛି କି ନାଇଁ?
ହୁଁ। ହ। କ କହ।